ହ୍ୟାଲୋ।
ହଁ ଆଜ୍ଞା ଗୋଟେ ଦିନ୍।
ହଁ ଗୁଡ ଭିନ ଗୁଡ ଭିନ
ଭଲ ଅଛନ୍ତି?
ଆପଣ ଭଲ ଅଛନ୍ତି?
ହଁ ଆଉ ଭଲ ଅଛି। ଆଉ କୋଉଠି ଘରେ ଆଡେ ଅଛନ୍ତି।
ଆଜ୍ଞା ଘରେ ଅଛି। ଆପଣ?
ହଁ ହଁ ମୁଁ ବି ଘରେ ଅଛି।
ଆଉ କଣ କରୁଛନ୍ତି? ଓ ହଁ।
ଆ ଆପଣ କଣ କରୁଛନ୍ତି?
କାଇ ରୋଷେଇ ଟିକେ କରଛି ଆପଣଙ୍କ ରୋଷେଇ ସରିଲାଣି?
ଆଉ ନାଇଁ ରୋଷେଇ ତ ହେଇନି ଟିକେ ପରେ ହବ ଆଉ କଣ ରୋଷେଇ କରୁଛନ୍ତି?
ଆଜି ତ ଆମଷ ଖାଉନି ତ ଆଳୁ ଭଜାଟିଏ
ଓ ହଁ ସେଇଟା ତ ବଢିଆ ଆ
ହୁଁ ଆପଣଙ୍କର କଣ ରୋଷେଇ ହେଇଛି?
ମୋର ହେଇନି ହବ ଟିକେ ବ ଦେଖିବା କଣ ହଉ ସେଟା ତ କିଛି କରା ହେଈନି ଆଉ ସ ଗୋଟେ ପାଗ କେମିତି ଅଛି?
ପାଗ ଟା ଆଜ୍ଞା ଟିକେ ଥଣ୍ଡା ପାଗଟା ବସି ବର୍ଷା ଟିକେ ହଉଛି
ହଁ ହଁ ବର୍ଷା ବର୍ଷା ହଉନି?
ବର୍ଷା ହଉଛି ପା କହୁଛି। ଜୋରେ ବର୍ଷା ହେଇଛି ଦିନ ବେଳେ ଆପଣଙ୍କ ଆଡେ
ସେମିତି ବର୍ଷା ଖରା ହଉଛି ବର୍ଷା ତ ସନ୍ଧ୍ୟା ବେଳକୁ ମାନେ ଡେଲି ହଉଛି ଆମର ଏପଟେ ସକାଳେ ଖରା ହଉଚି ସନ୍ଧ୍ୟା ବଳକୁ ବର୍ଷା ହଉଚି ଆଉ
କୋଉ କୋଉ ଏରିଆ କି?
ହଁ ମୋର ଏପଟେ ଫୁଲବାଣୀ
ହଁ।
ହେଲେ ଘରେ ସମସ୍ତେ ଭଲ ଅଛନ୍ତି ହଁ ପଢାପଢି ଚାଲିଛି। ହଁ ହଁ ସବୁ ପଢାପଢି ଚାଲିଛି ଆଉ ହଁ ଆଛା କଣ କରିବା ପଢାପଢି ତ ଜାରି ରଖିଛ ହଁ। ଏମିତି ଆଜ୍ଞା ସରକାରୀ ଚାକିରରି ଦେଖିବା କୋଉଟା ହେଲେ ବି କରିବାକୁ ପଡିବ ଆଉ ଯୋଉଟାଳ ଆମର ବତରେ କଲସୀ ଆଉ ଭିତରେ ଯୋଉଟା ହେଲେ ବି ହଁ ଆା ଚାକିରୀ ନହେଲେ ମାନେ ଚଳିବା ଟା ବହୁତ ହଁ ଗୋଟେ କଷ୍ଟ ହେଇଯାଉଛି ତ ସବୁବେଳେ ଆଉଁ ଘରେ ଆଉ ବାପା ମାଙ୍କୁ ତ
ସେମାନଙ୍କ ଉପରେ ଆଉ ଭରସା କରି ତ ରହିହବନି ଆଉ
ହଁ ଭରସା କରି ରହି ହବନି ହଁ ହଁ ହଁ ନିହାତି ନିହାତି ତ ସେଥିପାଇଁ ଚାଲିଛି ପଢାପଢି ଦେଖିବା କଣ ହଉଛି ସବୁ ତ ସେ ଭଗବାନ କଟଲା
ତାଙ୍କର ଅଛି ଆଶୀର୍ବାଦ ବଟ୍ ଟିକେ ଦରକାର
ହଁ ନାଇଁ ସେଇଟା ବି ହଁ ସେଟା ବି ନିହାତି ଆଉ ଆମର ବି ସେ ଏତିକି ପରିଶ୍ରମ କରିବାକୁ ପଢିବା ପରିଶ୍ରମ ନ କଲେ ଖାଲି ଭଗବାନଙ୍କ ଉପରେ ଛାଡିଦେଲେ ହବ କି? ହଁ ଆମେ ସେତିକି ପରିଶ୍ରମ କଲେ ହିଁ ଦିନେ ନହେ ଦିନେ ନିଶ୍ଚୟ ସଫଳ ମିଳିବ ହଁ ହଁ। ହଁ ଆଉ ଇଆଡ଼େ ପରିଶ୍ରମ ନାଇଁ ପଡବ। ପରିଶ୍ରମ କରୁନଥିବେ ଆଉ ଫଳ ଟା ମିଳିବ ବୋଲି କେମିତି ମିଳିବ।
ଠିକ ଠିକ ସେଟା ବି ଠିକ।
ଆପଣ କଁ କରୁଛନ୍ତି ବୋଧେ।
ନାଇଁ ମୁଁ ପଢ଼ାପୁଢ଼ି କରୁଚି ଆଉ ପ୍ରିପାରେସନ୍ ଚାଲିଚି ମୋରୋ ଗମେଣ୍ଟେ ଜବ ମାନେ ସରକାର ଚାକିରି ପାଇଁ ପ୍ରିୟା ସେ ସେଟା ପାଇଁ ସବୁ ଆଜ୍ଞା ସେ ଲାଇନ ସେ ଇଏରେ ହିଁ ଯିବା ପାଇଁ ପଡୁଚି ଦିଗରେ ଆଉ କିଛି ଉପାୟ ନାହିଁ ଆମ ପାଖରେ।
ଅପ ଉପାୟ ନାହିଁ ଆଉ ସେଇଡା ତ ଏବେ ସମସ୍ତଙ୍କର ପୁରା ଦରକାରୀ ହେଇଗଲା।
ଗୋଟେ ପରିସ୍ଥିତିରେ ସବୁ କିଛି ନିଜକୁ ନିଜକୁ ହିଁ କରିବାକୁ ପଡିବ।
ହଁ ହଁ ହଁ ନିଜେ ଟିକେ ଚେଷ୍ଟା କରିବାକୁ ପଡିବ। ଏଁ ପଢାପଢି କେମିତି ଏମିତି ଆଁ ଟିଉସନ୍ ର ବ୍ୟବସ୍ଥା ନା କଣ ନିଜେ ପଢ଼ୁଛନ୍ତି। ହାଲୋ।
ଆଜ୍ଞା ଆଜ୍ଞା।
ହଁ ନାଇଁ ମୁଁ କୋହୁଥିଲି କି ନିଜେ ପଢାପଢି କରୁଛନ୍ତି ନା ଏମିତି ଯାଉଛନ୍ତିୁ ଟିଉସନ୍ ଫିଉସନ୍ ଏମିତି
ନାଇଁ ନିଜେ ବି ଚାଲିଚି ଆଉ ଲାଇବେରୀ ବି ଯାଏ ବେଳେ ବେଳେ ପାଠଶାଳା କୁ।
ଆଚ୍ଛା ଆଚ୍ଛା ଆଚ୍ଛା ହଉ ସେଇଟା ତ ଆପଣଙ୍କ ତାହେଲେ ବଢ଼ି ବଢିଆ ସୁବିଧା ଆଉ।
ହଁ ହଁ।
ଲାଇବ୍ରେରୀ ମାନେ ସବୁଠାରୁ ମାନେ ପାଠ ପଢା ପାଇଁ ସବୁଠାରୁ ମାନେ ଆଁ ଶାନ୍ତି ଶୃଙ୍ଖଳା ଜାଗା ହୋଉଚି ଆମର ପାଠଶାଳା ଆଗେ। ପାଠଗାର। ସେଠି ଯିବେ ଆରାମ୍ ସେ ଶାନ୍ତି ସବୁ କିଛି ମାନେ ହୁଁ। ହୁଁ ଏମିତି କଣ ମାନେ ବାହାରୁ ଶବ୍ଦ ଶୁଭାଯାଉନଥିବ। ପୁରା ଶାନ୍ତି ନିରବତା ପୁରା ରା ପଢ଼ାପଢ଼ି କରନ୍ତି।
ହାଲୋ।
ଆଉ ଭଲ ଭଲ ପଢାପଢି କରନ୍ତି।
ଏ
ପରିଶ୍ରମ କରିବା ଆଉ ଦେଖିବା ଗୋଟେ ଦିନ ଓହୋ। ହଁ ମୁଁ ନିଜେ ହିଁ ପଢା ପଢି କରୁଛି କେତେବେଳେ ସେ ଆମର ଏ ୟୁଟ୍ୟୁବ ରୁ ହିଁ କେତେଟା ଇଏ କରିକି ପଢା ପଢି କରୁଛି ଆଉ।
ଓ ହୋ ଠିକ ଅଛି ଠିକ ଅଛି।
ହଁ ତାହଲେ ଏମତି ତ ଘର ବି ଆମର ଇଏ ନାଇଁ ନା ମାନେ କଣ କହନ୍ତି ଆର୍ଥିକତା। ତ ସମସ୍ୟା ଟିକେ ରହିଯାଇଛି ତ। ସେଥିପାଇଁ ନିଜେ ଏକା ପଢାପଢି କରିକି ଇଏ କରିବାକୁ
କର କଣ କହିଲେ ଆଜ୍ଞା।
ନା ମାନେ ମୁଁ କହିଲି ମାନେ ନିଜେ ହିଁ। ପଢା ପଢି କରିକି ମାନେ ଖାଇ ପିଇ ନିଜେ ହିଁ ପଢିବାକୁ ହଉଛି ଆଉ। ଉହୁଁ ଉହୁଁ।
ହ୍ୟାଲୋ।
ହଁ ହାଲୋ।
ହାଲୋ।
ହଁ ସୁନ୍ ଶୁଭାଯାଉନି କି। ହାଲୋ ହଁ ସୁ ଶୁଭା ଯାଉନି।
ହଁ ଟିକେ ଭଏସ୍ ପ୍ରୋବ୍ଲେମ୍ ହୋଉଥିଲା ବଟ୍ ଏବେ ଠିକ ଅଛି।
ଆଚ୍ଛା ଛା ଛା ହଁ ହଁ। ହଁ ପରା କଣ କରିବା ତ ପଢାପଢି କରିବାକୁ ପଡୁଛି ନିଜେ ନିଜେ ପରିଶ୍ରମ କରିବାକୁ ପଡିବ।
ହଁ ସେଇଟା ତ ନିହାତି ଦରକାର ନ ସେଇଟା ସେଇଟା ଦ୍ଵାରା କିଛି କାର୍ଯ୍ୟ ହବନି।
ହଁ ତାପରେ ବେଳେବେଳେ ଟିକେ ସାଙ୍ଗସାଥି ମିଳିଲେ ଟିକେ ବୁଲାବୁଲି ବି କରିବାକୁ ହୋଉଚି।
ହଁ ଟିକେ ମାଇଣ୍ଡ ସେରେଇବା ମାନେ ଫ୍ରି ହବା କଥା ଟିକେ ଯାଇକି ବାହାରେ।
ଆଉ ଆପଣଙ୍କର ସେପଟେ ଏମିତି କଣ ମାନେ ଦର୍ଶନୀୟ ଜାଗା ଗୁଡ଼ାକ କଣ ଏମତି ଅଛି?
ହଁ ଆଜ୍ଞା ଅଛି ନା ଯାଉଛୁ ଆମେ ସାଙ୍ଗସାଥି ମଧ୍ୟ ବୁଲାବୁଲି କରିବା ପାଇଁ।
ଆଚ୍ଛା ଆଚ୍ଛା ଆଚ୍ଛା। ଏବେ ତ ଅ ଖରାକୁ ବର୍ଷା ହଉଛି ଏବେ ଆଉ ବୁଲାବୁଲି ବି କରି ହୋଉନଥିବ ବୋଧେ ଲାଗୁଛି। ନାଇଁ ଏବେ ଏବେ ଟିକେ ବର୍ଷା ବି ହୋଉଛି ନା ମାନେ ଏତେ ବୁଲାବୁଲି ବି ହୋଇନଥିବ।
ହଁ ଆଜ୍ଞା କୁହନ୍ତୁ।
ହଁ ତ ଦେଖିବା ବର୍ଷା ଛାଡିଲେ ଶୀତ ଟାଇମ ଆଡକୁ ଯିବା କେତେବେଳେ ସମୟ ମିଳିଲେ ଆ ଆପଣଙ୍କ ଆଡ଼କୁ ଆଉ ବୁଲାବୁଲି ଟିକେ କରିବା। ଅ ହ ଟିକେ ଦର୍ଶନୀୟ ଜ ଜାଗା ଗୁଡ଼ାକ ଟିକେ ବୁଲିବା।
ଟିକେ ବାହାରୁ ଯିବେ ନା କଣ?
ନାଇଁ ନାଇଁ ନାଇଁ ମୁଁ-ମୁଁ କହିଲି କି ମାନେ ସମୟ ମିଳିଲେ ଆ ପଣଙ୍କର ସେପଟ ଟିକେ ଯିବା କେତେବେଳେ ଟିକେ ବୁଲାବୁଲି କରିବା କହୁଛି।
ଆଜ୍ଞା ତାହେଲେ ଘରେ ସବୁ ଘରେ ସବୁ କଣ କରୁଛନ୍ତି?
ହଁ ଘରେ କିଛି ନାଇଁ ଅଛ୍ ନ୍ତି ଏମିତି ଏକା ଆଉ ମୁଁ ତ ଅଛି ଏପଟେ ଟିକେ ମୁଁ ଘରେ ଗଲେ କଣ ମୁଁ ଟି କେ ରହୁଛି ବାହାରେ ଏକା ରହୁଛି।
ଓହୋ ଠିକ୍ ଅଛି।
ହଁ ସେମିତି କଥା ଆଉ।
ଆଉ ଘର ସବୁ ଭଲ ଅଛନ୍ତି ତ? ହଁ ଆଜ୍ଞା ଆମେ ଏଇଠି ଅଛୁ ସବୁ ଭଲ ସଙ୍ଗରେ ସବୁ ଠିକ୍ ଠାକ୍ ଚାଲିଚି ସେମିତି ଭଗବାନଙ୍କ ଦୟାରୁ ଆଉ।
ଓ ହଁ ହଁ ସେଇଟା ତ ଆଜିିକାଲି ଆଉ ଭଲ ଥିଲେ ସବୁ ଭଲ। ଆପଣ ତ ସବୁ ବ ହଁ ନିହାତି ନିହାତି ନିହା
ହୁଁ।
ଆପଣତ ବଢିଆ ସବୁ ପରିବାରରେ ଅଛନ୍ତି ସମସ୍ତେ। ବଢିଆରେ ଅଛନ୍ତି ଆ ହଁ ଆମେ ଆସିଛୁ ଆଉ କଣ କରିବା, ହଁ ଘରେ ଅଛନ୍ତି ବାପା ମା ଆମେ ଅଛୁ ଆସିକି ଏଇଠି ଆଉ।
ଥରେ ହି ଚାହା ପିଅ ଆଜ୍ଞା ଆଜ୍ଞା କୁହନ୍ତୁ ଆଜ୍ଞା।
ମୁଁ କହିଲିକି ଆଜି ଆଜିିବ
ବର୍ଷା ହଁ ଆଜ୍ଞା ହେଇଥିଲା ବହୁତ ଜୋରେ ବର୍ଷ୍
ଓ ହୋ ହୋ ହ। ହଁ ବର୍ଷା ତ ଆମର ଏପଟେ ବି ବର୍ଷା ହୋଉଛି।
ଏବେ ଚାଲିବ ଏତି ଆ-ଆଇ ଥିଙ୍କ୍ କିଛି ମା କିଛି ମାସ ଚାଲିବ ଏନ୍ତି।
ହଁ ଏଇଟା ତ ହଁ ଆର ମାସ ହେଲା ବେଲୁ ତ ଉଁ ଡେଲି ବର୍ଷା ହବ ଆଉ। ବର୍ଷା ଋତୁ ବି ପଳେଇ ଆଇଲା।
ହଁ ସେ ପାଗଟା ପଳେଇ ଆଇଲାଣି
ହଁ ସେ ପାଗ ଟା ପଳେଇ ଆଇଲା। ତ ଏବେ ଜଷ୍ଟ ଆରମ୍ଭ ହଉଛି ନା ସେଥିପାଇଁ ଖରା ବର୍ଷା ଖରା ବର୍ଷା ହଉଛି। ଆଉ ଉଁ ଗୋଟେ ମାସ ଦିଇ ମାସ ପରେ ତ ଲାଗି ରହିବ ବର୍ଷା ଆଉ।
ହଁ ହଁ ଆଜ୍ଞା।
ହଁ। ହଁ ହଉ ହଉ ଆଉ।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
ରୋଷେଇ ସରିନୀ ତା ହେଲେ?
ହୁଁ।
ହଁ ହଁ ଆଉ କେତେବେଳେ ରୋଷେଇ ସରିବ?
ହଁଁ ସରିଯିବା ଆଉ ଟିକେ ପରେ ତାପରେ ଆମେ ଟିକେ ଜଲଦି ଖାଇଦବୁ ତ।
ହଁ ନାଇଁ ନାଇଁ ସେଇଟା ବି ଠିକ ଠିକ ଟାଇମ ରେ ଖାଇକି ଶୋଇବା ଟା ହି ଭଲ। ଉ ଉଁ ହୁଁ। ହଉ ହଉ। ଆଉ ଆଉ କଣ କୁହନ୍ତୁ?
ହୁଁ ହ୍ୟାଲୋ କୁହନ୍ତୁ ଆଜ୍ଞା?
ହଁ ସମୟ ଯଦି ମିଳିବଲେ ଆମର ଟିକେ ଆସ ଆସନ୍ତୁ ବୁଲି ଆସିବେ ଆମର ବି ବହୁତ
ହଁ ହଁ କୁହନ୍ତୁ?
ଆମ ସମ ଯଦି ସମୟ ମିଳିବଲେ ଟିକେ ଆମ ଆଡେ ଟିକେ ଆସନ୍ତୁ ବୁଲାବୁଲି କରିବେ ଆମର ବି ଗୋଟେ ଭଲ ଭଲ ଜାଗା ଅଛି। ବୁଲିବା ଟା ବୁଲାବୁଲି କରିକି ଯିବେ ଆଉ। ହଁ ଆମର ଗୋଟେ ମାନେ ଜଳପ୍ରପାତ ଗୁଡାକ ଅଛି ନା ଜଳପ୍ରପାତ। ଅଛି ତାପରେ କେତେଟା ପାର୍କ ବି ଅଛି। ତ ଯଦି ସମୟ କାଢିକି କେତେବେଳେ ଗୋଟେ ଆସିବେ ଆଉ ବୁଲାବୁଲି କରିବେ ଆଉ। ଆମେ ବି ସମୟ ମିଳେ ଆପଣଙ୍କର ଆଉ ସେପଟ ଯିବୁ ଆଉ। ହଉ ହଉ ତାଲେ ଘରେ ସମସ୍ତେ ଭଲ ଅଛନ୍ତି? ତାହେଲେ
ହଁ ଆଜ୍ଞା ରୋଷେଇ ଟିକେ କରିବି ରଖୁଛି।
ହଁ ହଁ ଠିକ ଅଛି ଠିକ ଠିକ ଅଛି ଠିକ ଅଛି ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟ। ।
ଧନ୍ୟବାଦ।
ଆଜ୍ଞା।